ହ୍ୟାଲୋ।
ଆଜ୍ଞା ଜୟ ଜଗନ୍ନାଥ ସୀତାରାମ କୁହନ୍ତୁ?
ନମସ୍କାର ଆଜ୍ଞା।
ଆଜ୍ଞା ନମସ୍କାର।
ଆଜ୍ଞା ଆଉ ଆପଣଙ୍କର ରାତ୍ରି କାଳର ଭୋଜନ ସମାପ୍ତ ହୋଇସାରିଲାଣି?
ଆଜ୍ଞା।
ଆଉ ରାତ୍ରି କାଳ ଭୋଜନ ଆପଣଙ୍କ ପାଇଁ କେମିତି ଥିଲା? ଅନୁଭବ ଟି ତାର କେମିତି ରହିଲା?
ଯେହେତୁ ଉ ରାତ୍ରରେ ଆଜି ଆମେ ଟିକେ ପଖାଳ ଖାଇଛୁ ତ ଯ ଯଥା ସମ୍ଭବ ଟିକେ ଆ କଠିନ ଥିଲା ଯାହାକି ପେଟକୁ ଟିକେ ସମୟ ପାଇଁ ଆମକୁ କୁ ଭାରି ଭାରି ରଖିଦେଇଥାଏ ଯାହା ଫଳରେ କି ଆମେ ଯଦି ରାତିରେ ଶୋଇବା ପୂର୍ବରୁ ଖାଇବା ପରେ କିଛି ସମୟ ଯଦି ଚାଲିବା ଆମ ପେଟଟି ପୁଣି ହାଲୁକା ହୋଇଯାଏ ଆମେ ଶାନ୍ତିରେ ଶୋଇପାରିବା।
ଆଜ୍ଞା ପଖାଳ ଖାଇଛନ୍ତି? ତ ସିଏ ଓଡିଆ ଘରର ପ୍ରଥମ ଖାଦ୍ୟ ଯାହାକୁ ଆମେ ପଖାଳ ବୋଲି ଗ୍ରହଣ କରିଥାଉ ତ ଆପଣ ତ କହିବାକୁ ଗଲେ ଅମୃତ ଖାଇଛନ୍ତି।
ଆଜ୍ଞା ଆଜ୍ଞା ଆମ ଓଡ଼ିଶା ଓଡିଶାବାସୀ ପାଇଁ ଏହା ହଉଛି ଅମୃତ।
ଅମୃତ ଯେତେ ଲୋକ କଷ୍ଟ କାମ କରିଥାନ୍ତୁ ବରଂ ରାତିରେ ଆସିକି ପଖାଳ ମୁ ପଖାଳ ଖା ଆଜ୍ଞା ଶାନ୍ତି ମିଳେ ସେ ଶାନ୍ତି ଆଉ କୋଉଠି ଅନୁଭୂତି ହୁଏ ନାହିଁ।
କେବଳ ଓଡ଼ିଶା ଲୋକଙ୍କ ପାଇଁ ଆଜ୍ଞା।
ଆଜ୍ଞା ଓଡିଶା ଲୋକ ପଖାଳର ମଜା
ଏକ ଅ ପଖାଳ ଆମ ପାଇଁ ଏକ ଅ କହିବାକୁ ଗଲେ ଆମ ପାଇଁ ଏହା ଏକ ଅ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆମକୁ ଯଦି କେହି କହିବେ ତମେ ତିନି ଓଳି କଣ ଖାଇକି ରହିପାରିବ ଆମେ ପଖାଳ ଖାଇକି ମଧ୍ୟ ଜୀବନ ଯାପନ କରିପାରିବା।
ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କର ଅ ଭବିଷ୍ୟତ ପାଇଁ ଆପଣଙ୍କର କଣ ଚିନ୍ତାଧାରା ରହିଛି?
ହୁଁ। ଭବିଷ୍ୟତ ପାଇଁ ମୋର ପ୍ରଥମ ଚିନ୍ତାଧାରା ହଉଛି ମୁଁ ଏକ ଭଲ ମଣିଷ ହେବି।
ଆଜ୍ଞା?
ସମାଜ ପାଇଁ ସମାଜର ଉନ୍ନତି ପାଇଁ କିଛି କାର୍ଯ୍ୟ କରିବି।
ଆଜ୍ଞା।
ଆଉ ନିଜର ପରିବାର ବା ନିଜର ବନ୍ଧୁବାନ୍ଧବଙ୍କୁ ନିଜ ସହିତ କରି ଆଗକୁ ବଢିବି।
ଆଜ୍ଞା
ଆଉ ନା ମୋର ବିଶେଷ କରି ଭବିଷ୍ୟତରେ ଏକ ସିଭିଲ୍ ସର୍ଭେଣ୍ଟ ହବାର ଇଚ୍ଛା ଅଛି।
ଆଜ୍ଞା ସରକାରୀ କର୍ମଚାରୀ କୁହନ୍ତୁ?
ହେବି ତ ସରକାରୀ କର୍ମଚାରୀ ହୋଇ ମୁଁ ଲୋକମାନଙ୍କର କିଛି ଶ୍ ସେବା କରିବାକୁ ଚାହେଁ। ତ ମୋର ଭବିଷ୍ୟତରେ ସରକାରୀ କର୍ମଚାରୀ ହେବାକୁ ଇଚ୍ଛା।
ଆଜ୍ଞା ମୁଁ ମଧ୍ୟ ଆପଣଙ୍କର ଅ ପେସାବୃତ୍ତିକୁ ମୁଁ ମଧ୍ୟ ଆପଣଙ୍କୁ ସମ୍ମାନ ଜଣଉଚି। ଆପଣଙ୍କର ଚିନ୍ତାଧାରା ବହୁତ ଉଚ୍ଚ କୋଟିରେ ଅଛି। ଆ ପଣ ମଧ୍ୟ ଦିନେ ନା ଦିନେ ଆଗକୁ ଯିବେ ଏହି ଚିନ୍ତାଧାରା ଯଦି ଆପଣ ରଖିବେ। ହୁଏତ ଆପଣ କୌଣସି ଜାଗାରେ ଉ ହା ହାରି ଯାଇପାର ନ୍ତି କିନ୍ତୁ ଆପଣ ଜୀବନରେ କେବେ ହାର୍ ବେ ହାରିବେନି ଆପଣଙ୍କ ଚିନ୍ତାଧାରା କଥାବାର୍ତା ରୁ ଜଣା ପଡୁଚି। ଆଉ ଆପଣ ସବୁବେଳେ ଏମିତି ଉନ୍ନତି କରୁଥାନ୍ତୁ।
ଧନ୍ୟବାଦ।
ଆଜ୍ଞା।
ଆଉ ଆଉ ଆପଣ କିଛି ବା ଓଡିଆ ଖାଇବା ବିଷୟରେ ଜାଣିଚନ୍ତି?
ଆଜ୍ଞା ମୁଁ ଓଡିଶାର ଖାଦ୍ୟ ଯେପରିକି ଆମେ କହିଲି ପ୍ରଥମତଃ ଆମର ପଖାଳ ବଡିଚୂରା ଆଉ ଏବଂ ଟମାଟୋ ଏଗୁଡା ହଉଚି ଆମର ପ୍ରଥମ ଖାଦ୍ୟ ଆମ ଓଡିଶାରେ ପୋଡ ପିଠା ଆମ ଛେନାପୋଡ, ମଣ୍ଡା ପିଠା ଏଗୁଡିକ ହଉଛି ଆମର ଓଡି ଶାର ଯେତେବେଳେ ଆମର କୌଣସି ପର୍ବପର୍ବାଣୀ ପଡେ କୌଣସି ଉତ୍ସବ ପାଳନ କରାଯାଏ ଏହି ତାର ଏହି ମିଷ୍ଟାନ ଦ୍ଵାରା ଆମର ବ ଦିନଚର୍ଯ୍ୟାକୁ ଆମେ ଭୋଜନ କରି ଆମକୁ ଉତ୍ସାହିତ କରୁ। ଆଉ ଏହା ହଉଚି ଆମ ଓଡିଶାର ଖାଦ୍ୟ। ଆପଣ ଓଡିଶାର ଖଜା ମଧ୍ୟ ଜାଣିଥିବେ?
ଆଜ୍ଞା ପୁରୀ ପ୍ରସିଦ୍ଧ ଖଜା ଯୋଉଟା ଶ୍ରୀ ଜଗନ୍ନାଥଙ୍କ ପାଖରେ ଭୋଗ ମଧ୍ୟ ଲାଗେ।
ଆଜ୍ଞା।
ଆ
ଠିକ୍ ଧରିଚନ୍ତି ଆପଣ।
ଆଉ ଆପଣଙ୍କୁ ଓଡିବା ଓଡିଆ ଖାଇବାର ସବୁଠୁ ଭଲ ଖାଇବା କୋଉଟା ଲାଗେ ମାନେ ଆ ପଣଙ୍କର ସବୁଠାରୁ
ଆତ୍ମା ତୃ ପ୍ତି ଆତ୍ମାତୃପ୍ତି ଯଦି ଆପଣ କହିବେ ମତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଭଡା ଖାଇବା ଦ୍ୱାରା ହିଁ ମିଳେ ଆଉ କୌଣସି ଖାଦ୍ୟରେ ମିଳେନି।
ଆଜ୍ଞା।
ଯଦି କିନ୍ତୁ ଯେହେତୁ ଭଗବାନଙ୍କ ଆଶୀର୍ବାଦଙ୍କ ଦୟାରୁ କି ବର୍ଷ କୁ ଦୁଇ ତିନି ଥର ହିଁ ଖାଇପାରେ କିନ୍ତୁ ସେଇ ଦୁଇ ତିନିଥର ମୁଁ ବହୁତ ଉପଭୋଗ କରେ ସେ ଖାଦ୍ୟକୁ ଆଉ ବାକି ସମୟରେ ଆମେ ଯେହେତୁ ଓଡିଆ ଗ୍ରୀଷ୍ମ ଋତୁରେ ପଖାଳ ଖାଇବା ଏବଂ ବର୍ଷା ଋତୁରେ ଆମର ଯେ ଯାହା ଯାହା ସବୁ ଅ ପରିବେଶ ପ୍ରାକୃତିକ ଯେଉଁ ପରିବା ପତ୍ର ମିଳେ ଯେମିତିକି ଶୀତ ଋତୁରେ କୋବି ସେଗୁଡିକୁ ଖାଇ ଆମେ ଜୀବନ ଯାପନ କରୁ। ଯେଉଁ ପ୍ରକୃତି ଯେଉଁ ମା ଯେଉଁ ଋତୁରେ ଯାହା ଦିଏ ଆମେ ସେଇ ଋତୁରେ ସେଇଆ ଖାଉ ଆଜ୍ଞା।
ବୁଝିପାରଲେ ଆପଣ କଁ କହିବାକୁ ଚାହୁଁଚନ୍ତି?
ଆଜ୍ଞା।
ଅ ଆପଣ ଆଉ ଆପଣଙ୍କ ଭବିଷ୍ୟତରେ ଆପଣ କଣ ହବାକୁ ଚାହୁଁଛନ୍ତି?
ଆଜ୍ଞା ମୁଁ ମଧ୍ୟ ଭବିଷ୍ୟତରେ ଏକ ମୁଁ ବର୍ତ୍ତମାନ ଭେଷଜ ବିଦ୍ୟାଳୟରେ ପଢୁଅଛି। ଆଉ ମୁଁ ଏକ ମୁଁ ବି ଏକ ସ୍ୱସ୍ଥ୍ୟ ଉପରେ ମୁଁ ପଢ଼ୁଛି। ତେଣୁ କରି କହି ହେଉନାହିଁ କ ଆମ ଭବିଷ୍ୟତ ଆମୁକୁ କେଉଁ ଉ ଦିଗରେ ନେଇଯିବ କାହିଁକି ନା ମୁଁ ମୋର ଆଜ୍ଞା। କେଉଁ ଦଶମରେ ମୁଁ ଏକ ଆମର ଇଲେକ୍ଟ୍ରିକ୍ ପାଠ ପଢିବାକୁ ଯାଉଥୁଲି କିନ୍ତୁ ଆସିଗଲି ଆମର ବିଜ୍ଞାନ କ୍ଷେତ୍ରକୁ ଯୁ ଯୁକ୍ତ ଦୁଇ ସରିଲା ପରେ ମୁଁ ଯାଉଥିଲି ଆମର ବି ଏ ଏମ ଏ କଳା ସଂସ୍କୃତି ଆଡେ କିନ୍ତୁ ବର୍ତ୍ତମାନ ପଶିଗଲି ଭେଷଦ ବିଦ୍ୟାଳୟରେ। ତେଣୁ କରି ଆଜି ଯାଏଁ ମୁଁ ଯେଉଁ ଜିନିଷ ଭାବୁଚି ଭଗବାନ ତାର ଉନ୍ନତି ଏ ଦିଗ ମୋତେ ଦେଖେଇ ଦୋଉଚନ୍ତି ଯାହାକି ମତେ ଲାଗେ ଯେଉଁ ସମୟରେ ମ ତେ ମୋର ଦିଗ ପରିବର୍ତ୍ତନ କରିଦିଅନ୍ତି ମତେ ଲାଗେ କି ମୋ ଦ୍ଵାରା କି ଛି ସେ ଭୁଲ କରିଚନ୍ତି କିନ୍ତୁ ଯେତେବେଳେ ମୁଁ ସେଇ ଦିଗରେ କିଛି ବାଟ ଚାଲିଯାଏ ମତେ ଲାଗେ କି ମୁଁ ଯେଉଁ ଜିନିଷ ପାଇଁ ଆବେଦନ କରୁଥିଲି ଭଗବାନ ତାର ପାଞ୍ଚ ଦଶ ଗୁଣ ଅଧିକ ଜିନିଷ ଦେଇ ମତେ ସେ ଜାଗାକୁ ପଠେଇ ଚନ୍ତି ଯାହା ଫଳରେ କି ମୁଁ ସବୁବେଳେ ଆଜ୍ଞା।
କହିବାକୁ ଚାହୁଁଚନ୍ତି ଯେ ଲୋକମାନେ ଯୋଉ କୁହନ୍ତି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଆପଣ ସେଇ କଥାରେ
ସହମତ।
ସହମତ ତ?
ଆଜ୍ଞା ତାହା ସତ୍ୟ ସତ୍ୟ ସତ୍ୟ ଯୋଉ କୁହନ୍ତି ସେଇ ସତ୍ୟ। ଏ ଶୂନ୍ୟ ଶୂନ୍ୟ ଶୂନ୍ୟ ସତ୍ୟ ସେଇ ସତ୍ୟ।
ଆଜ୍ଞା ତ ଆପଣ ଭଗବାନଙ୍କ ଉପରେ ଦୃଢ ବିଶ୍ଵାସ ରଖନ୍ତି?
ଆଜ୍ଞା ଦୃଢ ବିଶ୍ଵାସ ରଖେ। ଯଦି ମଧ୍ୟ ମୁଁ ସ୍ଵାସ୍ଥ୍ୟ କ୍ଷେତ୍ରରେ ଆଗୁକୁ ନ ଯାଇ ପାରୁଚି ମୁଁ ମଧ୍ୟ ଆପଣଙ୍କ ଭଳି ଗୋଟେ ଭଲ ସମାଜ ସେବା କରିବା ପାଇଁ କିଛି ନା କିଛି ନୂଆ ତିଆରି କରିବି। ନୂଆ ଉଦ୍ଦେଶ୍ୟରେ ନେଇ ଆମ ଯୁବ ପିଢି଼ଙ୍କି ନେଇ କୌଣସି ଏକ ସମାଜ କାର୍ଯ୍ୟ କରିବା ପାଇଁ। ନିଜକୁ ନିୟୋଜିତ କରିବି ଆଉ ପ୍ରଥମେ ମୋର ଏକ ସବୁଠାରୁ ଭଲ କାର୍ଯ୍ୟ ଯୋଉଟା ହଉଚି ସ୍ବା ତ୍ୟ ସ୍ବାସ୍ଥ୍ୟ ଉପରେ ଯେ ଯେତେ ପ୍ରକାରର ମୁଁ ଅ ସମସ୍ତଙ୍କ ପ୍ରତି ବାଣ୍ଟି ପାରିବି ସ୍ବା ସ୍ବା ତ୍ୟ ଓପରେ ଥିବା ଜ୍ଞାନ ତ ସେଇ ଜିନିଷ ଓପରେ ଟି ଆଜ୍ଞା। ତ ସ୍ଵାସ୍ଥ୍ୟ ଓପରେ ଯେତେ ପ୍ରକାରର ଜ୍ଞାନ ଥିବ ତାକୁ ଦେଇ ଯୋଉମାନେ ଇଛୁକ ଅଛନ୍ତି ସ୍ୱାସ୍ଥ୍ୟ ଜୀବନରେ ନେଇକି ନିଜକୁ ଉପସ୍ଥାପନ କରିବା ପାଇଁ ଆମ ଅମ୍ ଭାରତ
ଭାରତବର୍ଷ
ମାନ ଆଜ୍ଞା ଭାରତ ବର୍ଷ ଏବଂ ଅନ୍ୟାନ୍ୟ ଦେଶ ମାନଙ୍କରେ ନେଇ ଯୋଉମାନେ ଉପସ୍ଥାପନା କରୁଚନ୍ତି। ସେମାନଙ୍କୁ ମଧ୍ୟ ସାହାଯ୍ୟ କରିବି।
ଆପଣ ମାନେ ଆପଣ କହୁଛନ୍ତି ଯେ ଯୋଉମାନେ ସକ୍ଷମ ନୁହନ୍ତି। ସ୍ୱାସ୍ଥ୍ୟ ପ୍ରତି
ଆର୍ଥିକ ଆଜ୍ଞା। ଆର୍ଥିକ ଯୋଉମାନଙ୍କର ସହାୟତା ନାହିଁ କିନ୍ତୁ ତାଙ୍କର ମାନ ମନୋବଳ ଦୃଢ ଅଛି ସେମାନଙ୍କୁ ନେଇ ମୁଁ ଆଗକୁ ବୁଝିବାକୁ ଚାହେଁ।
ସେମାନଙ୍କୁ ଆପଣ ଏଇଟା ତ ବହୁତ ଭଲ କାର୍ଯ୍ୟ ସମାଜ ପାଇଁ। ତ ଆପଣ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରିବାକୁ ଚାହୁଁଛନ୍ତି।
ଆଜ୍ଞା।
ଭାରତର ଯୁବପିଢ଼ି ମାନଙ୍କୁ ଆଗକୁ ନେଇଁ।
ଆଜ୍ଞା। କାହିଁକି ନା ଆ ବର୍ତ୍ତମାନ ଯୁଗରେ ଯେଉଁ ଲୋକମାନେ ତିରିଶ ପଇଁତିରିଶ ବର୍ଷ ଉପରେ ଅ ଅତିକ୍ରମ କରିଯାଉଚନ୍ତି ସେମାନେ ଠିକ ସେ ଚାଲି ମଧ୍ୟ ପାରୁନାହାନ୍ତି ତାଙ୍କ ଆଣ୍ଠୁରେ ମଧ୍ୟ ଯନ୍ତ୍ରଣା ହୋଇଯାଉଛି। କିନ୍ତୁ ସେଇ ଠିକ୍ ସେଇ ସମୟରେ ଆମ ଆମ ପରିବେଶରେ ଏମିତି ମଧ୍ୟ ବୃଦ୍ଧ ଲୋକ ଯୋଉମାନଙ୍କୁ ଆଉ ଅ ଚଳୁଛନ୍ତି ସେମାନେ ଶଶ ଛଅସ୍ତରୀ ସତସ୍ତରୀ ବୟସରେ ମଧ୍ୟ ମଧ୍ୟ ପାଞ୍ଚ କିଲୋମିଟର ମଧ୍ୟ ପାଞ୍ଚ ଦଶ କିଲୋମିଟର। ଅ ନଥକିକି ସେମାନେ ପାଞ୍ଚ ଦଶ କିମି ଚାଲି ଚାଲି ପଳଉଛନ୍ତି ଦୌଡି ଦୌଡି ପଳଉଛନ୍ତି
ପଳଉଛନ୍ତି କିନ୍ତୁ ଏବେକାର ଯୁବପିଢି ଅ ଘରୁ ବିନା ବାଇକ ରେ ବାହାରୁନାହାନ୍ତି ଯାନବାହାନ ରେ ଆଜ୍ଞା
ତ ସେମାନେ ଯେତେବେଳେ ଏଇ ଜିନିଷ ପ୍ରତି ଅବଗତ ହେବେ ମେ କି କି ମେ ସେଟା କିଛି ସମୟ ଲେଟ୍ ହେଇଯାଇଥାଇପାରେ କିଛି ତମ ବିଳମ୍ବରେ ପା କିନ୍ତୁ ଯଦି ସେମାନେ ଚାହିଁବେ ସେ ବିଳମ୍ବ ସମୟକୁ ନେଇକି ମଧ୍ୟ ସେ ବର୍ତ୍ତମାନ ଯୁଗରେ ପହଞ୍ଚେଇ ଦେଇପାରିବେ
ତ ଆପଣ ଙ୍କର ଆପଣଙ୍କର ଓଡ଼ିଆ ପର୍ବପର୍ବାଣୀ ବା ଓଡ଼ିଆ ସଂସ୍କୃତି ଉପରେ କଣ ଧାରଣା
ଆମ ଓଡିଆ ସଂସ୍କୃତି ସବୁଠାରୁ ମୂଲ୍ୟବୋଧ ସଂସ୍କୃତି ବୋଲି ମତେ ଲାଗେ କାହିଁକି ନା ଆମ ରଜ ପର୍ବ ଆଜ୍ଞା ଆମ ରଜ ପର୍ବ ଉପରେ ଆପଣ ଜାଣିଥିବେ ପହିଲି ରଜ ରଜ ସଂକ୍ରାନ୍ତି ଏବଂ ଶେଷ ରଜ ଯୋଉ ତିନୋଟି ରଜରେ ଆମେ ଆମ ଘରରେ ଥିବା ମହିଳା ଏବଂ ଆମ ନାରୀମାନଙ୍କୁ ଆମେ ସମ୍ମାନ ଦେଇ ସେମାନଙ୍କୁ କିଛି କାର୍ଯ୍ୟ ନ କରିବା ପାଇଁ ଆମେ ତାଙ୍କୁ ଯୋଗାଯୋଗ କରୁ ଆଉ ତାଙ୍କ ସେଇ ସେଇ ଦୁଇ ତିନି ଦିନ ସେମାନେ ତାଙ୍କ ଉତ୍ସବରେ ତାଙ୍କ ଦିନଟି ଅତିବାହିତ କରନ୍ତି ବୋଲି ଆମେ ଜାଣୁ କାହିଁକିନା ସେ
ବର୍ଷ ବର୍ଷ ଧରି ଆମ ପାଇଁ ନିଜ ସମୟ ନିଜ ପରିଶ୍ରମ ଦେଇ ଆମକୁ ଖାଦ୍ୟପେୟ ସବୁ ଜିନିଷ ସିଏ ହିଁ ବୁଝାବୁଝି କରିଥାନ୍ତି ତଇ ଏଇ ତିନି ଦିନ ତାଙ୍କ ପାଇଁ ଏକ ଅ ବିଶ୍ରାମର ଦିନ ହିସାବରେ ଆମେ ତାଙ୍କୁ ଏକ ଭେଟି ଦେଉ ଏବଂ ଆମ ଓଡ଼ିଶାର ମହାନ ପର୍ବ ରଥଯାତ୍ରା ଯାହାକି ବର୍ତ୍ତମାନ ଆସିବାକୁ ଯାଉଛି
ଯାହାକି ବ ଯାହାକି ବିଶ୍ଵ ପ୍ରଷିଧ ଯାତ୍ରା ବୋଲି କୁହାଯାଏ ତାଙ୍କର
ଆଜ୍ଞା? ବିଦେଶ ବିଦେଶରୁୁ ମଧ୍ୟ ଆମର ଭକ୍ତମାନେ ଆସନ୍ତି ଏବଂ ଜଗାକୁ
ଅନେକ ଭକ୍ତ ଆସନ୍ତି କେବଳ ସେହି କାଳିଆ ଠାକୁରଙ୍କୁ
ଦର୍ଶନ କରିବାକୁ ଆଜ୍ଞା ଆଉ ଆମେ ମାନେ ସେ ଭାଗ୍‌ ଭାଗ୍ୟବାନ୍‌ ଯେ କି ଆମେ ଆମ ପାଖେରେ କାଳିଆ ଠାକୁରଙ୍କୁ ପାଇଛନ୍ତି।
ଆଜ୍ଞା। ଆମ ଓଡିଆର ଠା ଓଡିଆ ମାନଙ୍କର ମଉଡମଣି କହିବାକୁ ଗଲେ ଶ୍ରୀ ଜଗନ୍ନାଥ।
ଆଜ୍ଞା?
ଆଜ୍ଞା।
ଆପଣ ଜାଣିଛନ୍ତି କି କୋଣାର୍କକୁ ଆମେ କେଉଁ ମନ୍ଦିର ରୂପରେ ଜାଣନ୍ତି?
ଓ କୋଣାର୍କ କୁ ଆମେ ସୂର୍ଯ୍ୟ ମନ୍ଦିର ରୂପେ ସୂର୍ଯ୍ୟ ମନ୍ଦିର ରୂପେ ତାକୁ
ଆଜ୍ଞା। ଆପଣ ଜାଣିଛନ୍ତି ସେହି କୋଣାର୍କର ମୁଣ୍ଡି ମାରିଥିଲେ?
ଆଜ୍ଞା କୋଣାର୍କର ମୁଣ୍ଡ୍‌ ବିଶ୍ୱ ମହାରଣା ଙ୍କ ପୁଅ ଧର୍ମପଦ ମାରିଥିଲେ ବାର ବର୍ଷ ବୟସରେ।
ଆଜ୍ଞା। ଆପଣଙ୍କର ଆପଣଙ୍କର ମଧ୍ୟ ଆମର ତୀର୍ଥ ସ୍ଥାନ ପ୍ରତି ଅତ୍ୟଧିକ ଭଲ ଧାରଣା ଅଛି ଭଲ ଜ୍ଞାନ ମଧ୍ୟ ଅଛି ଆପଣ ଏହାକୁ ଯଦି ଅନ୍ୟ ମାନଙ୍କ ସହି ଯା ତା ଆଦାନ ପ୍ରଦାନ କରି ଆପଣଙ୍କର ତୀର୍ଥଯାତ୍ରା ପ୍ରତି ମଧ୍ୟ ଯୋଉ ଜ୍ଞାନ ରହିଛି ତାହା ମଧ୍ୟ ବିକଶିତ ହବ। ଆଜ୍ଞା।
ମତେ ଆପଣଙ୍କର ଏହି ମୂଲ୍ୟବାନ ସମୟ ଦେଇଥିବାରୁ ମୁଁ ଆପଣଙ୍କ୍‌ ଙ୍କ ନିକଟରେ ସଦା ଚିର ଉପକୃତ ହୋଇ ରହିବି।
ଆଜ୍ଞା, ଆପ ମୁଁ ମଧ୍ୟ ଆପଣଙ୍କ ଠାରୁ କିଛି ତଥ୍ୟ ଜାଣିଥିବାରୁ ତାକୁ ମଧ୍ୟ ମୁଁ ମୋ ପାଖରେ ସାଇତି ରଖିବି ଆଉ ଯେତେବେଳେ ଆବଶ୍ୟକ ହବ ତାକୁ ବ୍ୟବହାର କରିବି। ଧନ୍ୟବାଦ ଆପଣଙ୍କ ତଥ୍ୟ ନେଇ ମୁଁ ମୋ ଜୀବନରେ ଆଜ୍ଞା।
ଶୁଭ୍‌ ଶୁଭରାତ୍ରି।
ଆଜ୍ଞା ଶୁଭରାତ୍ର।